ହାଲୋ
ହଁ ଅଁ
କଣ କରୁଛୁ? ଶୁଭ ସନ୍ଧ୍ୟା।
ହୁଁ ତୁମ କୁ ବି। ପାସି ଆଉ ତୁ?
ମୁଁ ବି ଏଇ ବସିଛି ଆଉ, ଭାବୁଥିଲି ଆଉ ଗୋଟେ କଥା।
କଣ?
ଭାବୁଥିଲି ଆମ ସମ୍ବିଧାନ ଭାରତୀୟ ସମ୍ବିଧାନ ଯିଏ ଲେଖିଛି, ସେ କଣ ଭାବି ଲେଖିଛି? ଆଉ ଆମ ଯେଉ ପାକ୍ କଥନ ଅଛି, ଯଉଟାକୁ କୁହାଯାଏ ମୁଖବନ୍ଧ ସମ୍ବିଧାନର। ହେଲା ଏ ସମ୍ବିଧାନର ମୁଖ ମଣ୍ଡ କଣ ଜାଣିଛୁ?
ନା ତ, କହିବୁ ତ, କହିଲୁ ତ?
ଅଛି କହୁଛି ବାହା ମୁଖ ଗନ୍ଧ ହେଲା ଆମ ସମ୍ବିଧାନର ଆମେ ଭାରତବାସୀ। ଭାରତକୁ ଏକ ସର୍ବଭୌମ ସମାଜବାଦୀ ଧର୍ମ ନିରପେକ୍ଷ, ତାନ୍ତ୍ରିକ ସାଧାରଣତନ୍ତ୍ର। ରୂପେ ଗଠନ କରିବା ପାଇଁ, ଦୃଢ଼ ସଂକଳ୍ପ ନେଇ ଓ ଏହାର ସମସ୍ତ ନାଗରିକମାନଙ୍କୁ କୁ କଣ ପ୍ରଦାନ କରିବା ସାମାଜିକ। ସାମାଜିକ ଓ ଆର୍ଥନୈତିକ ଓ ରାଜନୈତିକ ନ୍ୟାୟ ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ ଧର୍ମୀୟ ବିଶ୍ୱାସ ଏବଂ ଉପାସନାର ସ୍ୱତନ୍ତ୍ରତା ପ୍ରଦାନ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉଁ ସୁବିଧା ସୁଯୋଗର ସମାନତା ସୁରକ୍ଷା ପ୍ରଦାନ। କରିବାକୁ ତଥା ବ୍ୟକ୍ ସ୍ଥିର ମର୍ଯ୍ୟାଦା ଏବଂ ରାଷ୍ଟ୍ରର ଐକ୍ୟ ସଂହତି ନିଶ୍ଚିତ। କରି, ସେମାନଙ୍କ ମଧ୍ୟରେ ମୃତ୍ୟୁ ଭାବ ବା ମିଳାମିଶି ଶହୀ ଉତ୍ସାହିତ କରିବା। ଏହା ଏବେ ଲେଖା ହେଇଥିଲା ଉଣେଇଶହ ଅଣଚାଶ ମସିହା ନଭେମ୍ବର ମାସ ଛବିଶ ତାରିଖ ଦିନ। ଆମ ସମ୍ବିଧାନ ପ୍ରଣୟନ ସଭାରେ ପାଳିତ ହୋଇଥିଲା। ବୁଝିଲୁ, ଆରେ ମେନ ଭାରତୀୟ ଲୋକମାନଙ୍କ ଉପରେ ଆର କମ ରହିଛି, କେମିତି ଭାରତୀୟ ମାନେ ଅଧିକରୁୁ ଅଧିକ ସୁଯୋଗ
ସୁବିଧା ସୁଯୋଗ ପାଇବେ।
ରାଷ୍ଟ୍ରରେ ରହିବାର ସୁବିଧା ସବୁ ତା ଉପରେ ପ୍ରମୁଖ ଲକ୍ଷ୍ୟ ଦିଆଯାଇଛି। ତୁ କଣ?
ହଁ ଅଁ
କହୁନୁ ଯାହା କହୁଛୁ କହ। ଯାହା କହୁଛୁ କହ। ନା ମୁଁ କହିବି?
ତୁ କହ।
ମୁଁ କହିବି।
ହଉ। ମୁଁ କହୁଥିଲି କି ତୁ ସମ୍ବଳ ବିଷୟରେ କଣ ଜାଣିଛୁ ନା? ସମ୍ବଳ କଣ କେତେ ପ୍ରକାର ସମ୍ବଳ ବ୍ୟବହାର? କେମିତି କରାଯାଏ ସମ୍ବଳର ଭାରତୀୟ? ଅ ରାଷ ଟ୍ର ଉପରେ କିପରି ପ ଅନୁକୂଳ ଏବଂ ପ୍ରତିକୂଳ ପ୍ରଭାବ ପଡ଼ୁଛି ଆହା ବିଷୟରେ କିଛି ମୋତେ। କହିଲୁ।
ସମ ପ୍ରଥମେ ତ ସମ୍ବଳ ମାନେ ହେଲା ସ ମନୁଷ୍ୟର ଯୋଉ ବ୍ୟକ୍ତିଗତ ଯଥା। ତା ଆବଶ୍ୟକ ପୂରଣ କରିବାର ଯୋଉ ମୂଲ୍ୟବାନ ପ ବିଭିନ୍ନ ପଦାର୍ଥ। ଏ ସବୁ ଦରକାର ହଉଛି ତାକୁ ସ ଉଁ ସମ୍ବଳ କୁହାଯାଏ।
ହୁଁ।
ସ ସମ୍ବଳ ବିଭିନ୍ନ ପ୍ରକାରର ଅଛି। ଜେମିତି ପ୍ର କୃତି ଅନୁସାରେ ତାକୁ ଦି ଭାଗରେ ବିଭକ୍ତ କରାହେଇଛି ତିନି ପ୍ରକାରେ ତିନି ଭାଗରେ ବିଭକ୍ତ କରାହେଇଛି। ଗୋଟେ ହେଲା ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ସେମିତି ଉ ଉତ୍ପତି ଅନୁସାରେ ବି। ଦି ଭାଗରେ ବିଭକ୍ତ କରାହେଇଛି ଜୈବ ସମ୍ବଳ ଅଜୈବିକ ସମ୍ବଳ। ସେମିତି ବ୍ୟବହାର। ଜୈବ ସମ୍ବଳ ଯେମିତି ତା ଭିତରେ ସବୁ ସଜିବ ବସ୍ତୁ ଯିବ। ମନୁଷ୍ୟ। ପ୍ରାଣୀ, ଅଣୁଜୀବ, ପଶୁପକ୍ଷୀ ଜୀବନ ଥିବ। ଜୈବ ବସ୍ତୁ ଯିବ ଜୈବ ସମ୍ବଳରେ ସେମିତି ଅଜୈବ ସମ୍ବଳ ଯିବ ଉଁ ନିର୍ଜୀବ ବସ୍ତୁରେ ଏଥା ଉଁ ମାଟି ହଉ। ପଥର ହେଲା। ଜଳ, ମୂର୍ତ୍ତିକା, ଖଣିଜ ପଦାର୍ଥ ଏସବୁ ଅଜୈବିକ ସମ୍ବଳରେ ଯିବ।
ଓହୋ। ଆଉ ବ୍ୟବହାର ଦୃଷ୍ଟିରୁ?
ବ୍ୟବହାର ସୁଲଭତା ବ ବ୍ୟବହାର ଦୃଷ୍ଟିରୁ ସେମ ତି ଦି ଭାଗରେ ସରନ୍ତି ସମ୍ବଳ ଅ-ଅସରନ୍ତି ସମ୍ବଳ। ସେମିତି ଯେଉଁ ସମ୍ବଳକୁ ବାରମ୍ବାର ବ୍ୟବହାର କରିହବ। ବ୍ୟବହାର ସତ୍ୱେ ବି ସେଟା ସରେ ନା ସେଟା ଅସରନ୍ତି ସମ୍ବଳ। ବା ଅକ୍ଷୟ ସମ୍ବଳ ବି ତାକୁ ଆମେ କହିପାରିବା ସେମିତି ଅସରନ୍ତି। ସମ୍ବଳ କେମିତି କଣ ନା ମନୁଷ୍ୟ ତାକୁ ବ୍ୟବହାର ଦ୍ଵାରା ଯେଉ କସ ଯଉ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ। ଏପଟେ ମନୁଷ୍ୟ ତାକୁ ବ୍ୟବହାର କରୁଥିବ ସେ ବି ତାର କମି କମି ଯାଉଥିବ। ଏ-ଏଇଟାକୁ ଆମର ଅସର ସରନ୍ତି ସମ୍ବଳ କୁହାଯାଏ ଯଥା କଣ ତା ତା ବିଷୟରେ ଉଦାହରଣ କଣ ନା ପେଟ୍ରୋଲିୟମ, କୋଇଲା। ଖଣିଜ ପଦାର୍ଥ ଏସବୁ ଅସରନ୍ତି ସମ୍ବଳରେ ଯିବ। ତାକୁ ବ୍ୟବହାର ବ୍ୟବହାର ଅନୁସାରେ ତାକୁ ଦି ଭାଗ ରେ ବିଭକ୍ତ କରାହେଇଛି।
ଓ ଆଚ୍ଛା ଏମିତି କଥା ତାହେଲେ ଓ ଆଚ୍ଛା ମୁଁ ବି ଜାଣିଥିଲି ଆଉ ଦିଟା ଖଣ୍ଡେ। ପରିମାଣ ସ ଅନୁସାରେ ଅଛି ପରିମାଣ ସମୟ ଅନୁସାରେ ଯେମିତି କିି। ଅପୂରଣୀୟ ସମ୍ବଳ। ଆଉ ପୁରଣୀୟ ସମ୍ବଳ ପୁରଣୀୟ ସମ୍ବଳକୁ ଅବିରାମ ସମ୍ବଳ ବି। କୁହାଯାଏ ନାହିଁ ଅପୂରଣୀୟ ସମ୍ବଳ। କହିଲେ ଯେଉଁ ସମ୍ବଳ ମନୁଷ୍ୟ ବ୍ୟବହାର ଦ୍ଵାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ। ତ ପୂନଃ ସୃଷ୍ଟି କରାଯାଇ ପାରି ନାହିଁ ଯେମିତିକି ମାନେ ଗୋଟା ଜିନିଷ ତାକୁ ମନୁଷ୍ୟ ଯଦି ଥରେ ବ୍ୟବହାର କରିବ ସେ ସରିଯିବ ଆଉ ଆଉ ଥରେ ତିଆରି ମଧ୍ୟ ହେ ପାରିବନି ତାହାକୁ ଅପୂରଣ ସମ୍ବଳ କୁହାଯାଏ ଯେମିତି ଖଣିଜ ପଦାର୍ଥ ତୈଳ। ତେଲ ସରି ଥରେ ସରିଗଲେ ଆଉ କଣ ତେଲ ଆସିବ କି ସେ ତେଲ ସରିଗଲା ନା ଆଉ। ସେମ୍ ତି ତାପରେ ଅପୂରଣୀୟ ସମ୍ବଳ ପୂରଣୀୟ ସମ୍ବଳ ଯୋଉଟା ଅବିରାମ ସ ସମ୍ବଳ କୁହାଯାଏ ସେଟାକ ମାନେ ସେଇଟା ମଣିଷ ବାର ବାର ବ୍ୟବହାର କରିପାରୁଥିବ। ପୁଣି ସେ ନୂଆ ନୂଆ ବନି ବି ପାରୁଥିବ ସରିଗଲେ ଆଉ ଥର ହବ ସେମିତି ଭରଣ ଅନୁସାରେ ବି ଦି ପ୍ରକାର ନବୀକରଣ ଯୋଗ୍ୟ ନବୀକରଣ ଅଯୋଗ୍ୟ ସମ୍ବଳ। ନବୀକରଣ ଯୋଗ୍ୟ କହିଲେ କଣ ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ମଧ୍ୟ କ୍ଷେୟ ହୁଏ ନାହିଁ ଅ ଏବଂ ବିଭିନ୍ନ ଉପାୟ ସେ ପୂର୍ଣ୍ଣଭରଣ ହୋଇପାରିଥାଏ ସେଇଟା ହେଲା ନବୀକରଣ ଯୋ ଗ୍ୟ ଯେମିତି କିି ମୂର୍ତ୍ତିକା ବାୟୁ ପ୍ରଦୂଷଣ ପ୍ରାକୃତିକ ଉପରେ ଭରଣ ହୋଇଥାଏ ଏଗୁଡ଼ା ମାନେ ଆପେ ଆପେ ହେଇଯାଏ ପ୍ରକୃତି ତାକୁ ଭରଣ କରିଦେଇଥାଏ। ତାପରେ ନବୀକରଣ ଯୋଗ୍ ଅଯୋଗ୍ୟ ସମ୍ବଳ ଅଯୋଗ୍ୟ ସମ୍ବଳ କଣ? ଯୋଉଟା କି ହ୍ରାସ ପାଇଲେ ଆଉ ହୁଏ ନାହିଁ ନଷ୍ ଟ ହେଇଗଲେ ଆଉ ଭରଣ କରିବା ସମ୍ଭବ ନୁହେଁ ଏମିତି ଆଉ ସ୍ ସମ୍ବଳ ଆହୁରି ବି କେତେ ପ୍ରକାର ଅଛି ବଣ୍ଟନ ବିତରଣ ଅନୁସାରେ ଅଛି। ବଣ୍ଟନ ବିତରଣ ଅନୁସାରେ ସର୍ବତ ସୁଲଭ ସମ୍ବଳ, ସ୍ଥାନୀୟ ସମ୍ବଳ। ବିକାଶ ସ୍ତର ଅନୁସାରେ ଅଛି ଗଛିତ ସମ୍ବଳ ସମ୍ବଳର ଭଣ୍ଡାର ସେମିତି ତାପରେ ମାଲିକାନା ଅନୁସାରେ ମଧ୍ୟ ଅଛି ବ୍ୟକ୍ତିଗତ ସମ୍ବଳ ଗୋଷ୍ ଟିଗତ ସମ୍ବଳ ଜାତୀୟ ସମ୍ବଳ ବ୍ୟକ୍ତିଗତ ମାନେ ଯାହା ମୋ ନିଜ ଅଧୀନରେ ଅଛି। ଗୋଷ୍ଠୀ ମାନେ ଯୋଉଟା ଏକ ସମୂହ ବା ଗୋଷ୍ଠୀ ଅଧୀନରେ ଅଛି ତାକୁ ବ୍ୟକ୍ତିଗତ ସମ୍ବଳ। ଜାତୀୟ ସମ୍ବଳ କହିଲେ ଗୋଟେ ରାଷ୍ଟ୍ର ଅଧିନରେ ଅଛି। ମାନେ ଭାରତ ଭିତରେ ଯୋଉ ସବୁ ଖଣିଜ ପଦାର୍ଥ ରହିଲା ସେଗୁଡ଼ା ସବୁ ଭାରତର। ଏମତି ଆଉ ଆଉ ତୁ କହ।
ଆଉ ଆଉ ବି ଅଛି ସେମିତି ଜାତୀୟ ସମ୍ବଳ ମାଲିକାନା ଅନୁ ସାରେ ଆମର ସେମିତି ବ୍ୟକ୍ତିଗତ ସମ୍ବଳ ଗୋଷ୍ଠୀଗତ ସମ୍ବଳ ସେମିତି ଜାତୀୟ ସମ୍ବଳ ଅଛି। ସେମିତି ଅନ୍ତର୍ଜାତୀୟ ସମ୍ବଳ ବି ଅଛି। ଜାତୀୟ ସମ୍ବଳନା କଣ ନା ଆମ ଦେଶର ଭୌଗୋଳିକ ସୀମା ରେଖା ମଧ୍ୟରେ ଯୋଉ ପ୍ରାକୃତିକ ସମ୍ବଳ ରହିଲା ଦେନ୍ ସା ସୁ ସାଂସ୍କୃତିକ ସମ୍ବଳ ରହିଲା। ତାକୁ ଜାତୀୟ ସମ୍ବଳ କୁହାଯାଏ। ଏପରିକିି ଯେମିତି ଘରୋଇ ସମ୍ବଳ ବି ମଧ୍ୟ ଆ ଭିତରେ ଅନ୍ତର୍ଗତ ହେଇପାରିବ ଯେପରିକି ଏମିତି ନା ଉପକୂଳ ରାସ୍ତାଘାଟ, କେନାଲ, ରେଳପଥ। ଖଣିଜ ପଦାର୍ଥ ମଧ୍ୟ ଆ ସହିତ ଯାଇପାରିବ। ଯେନ୍ ଅ ଆଉ ତାପରେ ତାପରେ ପୁଣି ଅଁ ତର୍ ଜାତୀୟ ସମ୍ବଳ ବି ସେମିତି ଯୋଉଁ ସମ୍ବଳକୁ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ଵାରା ପରିଚାଳିତ ହେଇଥାଏ ତାକୁ ଆନ୍ତର୍ଜାତୀୟ ସମ୍ବଳ କୁହାଯାଏ। ସମୁଦ୍ର ଉପକୂଳର ଅନ୍ୟାନ୍ୟ ଆର୍ଥନୈତିକ ଅଞ୍ଚଳ ଅର୍ଥାତ୍ ଦୁଇଶହ ନଟିକାଲ ମାଇଲରେ ଏହା ଉପରେ ଆନ୍ତର୍ଜାତିକ ଅନୁଷ୍ଠାନ ବିଷ୍ ଶ୍ଵ ଜାତି ସଂଘର କର୍ତ୍ତୃତ୍ୟ ହୋଇଥାଏ। ଏମତି ଆଛନ୍ତି ସମ୍ବଳ ପାଇଁ ବି ବିକାଶ ସମ୍ବଳର ବିକାଶ ଯୋଜନା ମନୁଷ୍ୟ ବଞ୍ଚିବା ପାଇଁ। ତାର ଉନ୍ନତି ଜୀବନ ଯାପନ କରିବା ପାଇଁ ସମ୍ବଳତାର ଯଥେଷ୍ଟ ଆବଶ୍ୟକତା ରହିଛି।
ଆଚ୍ଛା। ଆଚ୍ଛା ସମ୍ବଳ ହଉ ସେ ହେଲା ଯେ ସମ୍ବଳ ସଂରକ୍ଷଣ ପାଇଁ କଣ କରିବା ଦର କାର ତୁ ଜାଣିଛୁ ଦେକ ମୁ କହୁଛି ତୁ ଶୁଣ। ସମ୍ବଳ ସଂରକ୍ଷଣ ପାଇଁ ମାନେ ମଣିଷକୁ ତାର ଆଗାମୀ ବଂଶଧର ପାଇଁ ସେଗୁଡ଼ିକ ସଂରକ୍ଷଣ ସନ୍ତୁଳନ ରଖିବା ଉଚିତ। ଆମେ ଯେତିକି ଦରକାର ସେତିକି ବ୍ୟବହାର କରିବା ଉଚିତ ବୁଝିଲ ନା ସମ୍ବଳ ସର ବାସ୍, ମୌଳିକ ଉଦ୍ଦେଶ୍ୟ ହେଉଛି ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶ ସୁରକ୍ଷା କରିବା ପରିସଂସ୍ଥାକୁ ବିନିଯୋଗ କରିବା ସ ତେ ପରିସଂସ୍ଥାର ଅନ୍ତର୍ନୀହିତ କ୍ଷମତାକୁ ଅକ୍ଷୁର୍ଣ୍ଣ ରଖିବା ମାନେ ବ୍ୟବହାର କରିବା, ଯେତିକି ଦରକାର ସେତିକି ବ୍ୟବହାର କରିବା ଜୈବ ବିବିଧତାକୁ ସୁରକ୍ଷିତ ରଖିବା ବୁଝିଲୁ, ତାପରେ ଭାରତରେ ମ---ପ୍ରକାର ସମ୍ବଳ ସଂରକ୍ଷଣ ପାଇଁ ଯୋଜନା ହେଇଛି ମାନେ କଣ କହିଲୁ, ପାଞ୍ଚ ଦ ଇଚି ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳ ଆବଶ୍ୟକତା ନିର୍ଦ୍ଧାରଣ ଓ ସମ୍ବଳ ପ୍ରାପ୍ତି--ସ୍ଥାନରେ ଚିହ୍ନଟିକରଣ ଓ ଚାହିଦା ପରିମାଣର ଆକଳନ, ସମ୍ବଳର ଗଛିତ ପରିମାଣ ଓ ବିକାଶ ସ୍ତରର ଆକଳନ, ଏହାର ସର୍ବକ୍ଷଣ ମାନଚିତ ମାନଚିତ୍ରକରଣ ଓ ସଂଖ୍ୟାତ୍ମକ ତଥା ଗୁଣାତ୍ମକ ମୂଲ୍ୟାୟନ। ଆଉ ତୃତୀୟଟି ହେଲା ସମ୍ବଳ ଉତ୍ତୋଳନ, କ୍ରିୟାତ୍ମକ ମୂଲ୍ୟ ବ୍ୟବହାର ତଥା ଯୋଜନା ଅଞ୍ଚଳ ପସ୍ ଦ୍ରୁତିକରଣ, ଏମିତି ସରକାର ଅନେକ ପ୍ରକାର ବ୍ୟବସ୍ଥା କରିଛି ସମ୍ବଳ ସଂରକ୍ଷଣ ପାଇଁ ଆମକୁ ମଧ୍ୟ ବ୍ୟକ୍ତିଗତ ସ୍ତରରେ କିଛି ପଦକ୍ଷେପ ନବାକୁ ପଡ଼ିବ, ଯେମିତିକି ପାଣିକି ଯେତିକି ଦରକାର ସେତିକି ବ୍ୟବହାର କରିବା। ପେଟ୍ରୋଲ ଯଦି ଅନାଚରେ, ଅଯଥା ବ୍ୟବହାର କରିବା ନାହିଁ। ଯୋଉ ଜାଗାକୁ ଚାଲିକି ଯାଇ ସେ ଜାଗାକୁ ଗାଡି କାଇଁ ନବା, ଦୁଇ ଚକିଆ ବ୍ୟବହାର କରିବା ଚାରି ଚକିଆ ବ୍ୟବହାର କରିବା, ନାଇଁ ସାଇକେଲ ବ୍ୟବହାର କରିବା। ଆଉ--ଅମ୍ ସରକାରୀ ଗମନାଗମନ ବ୍ୟବସ୍ଥାକୁ ବ୍ୟବହାର କରିବା। ଏମ ଏତିକି କଲେ ଆମ ସମ୍ବଳ ସଂରକ୍ଷଣ ରହିବ। ହଉ ଭଲରେ ରହିବ, ହେଲା, ହଉ ମୁଁ ତତେ କରୁଛି ଆଉ।
ଆଉଆ।